ହ୍ୟାଲୋ।
ହ୍ୟାଲୋ।
କଣ କରୁଛୁ।
ଆ ନା ଖାଇକି ଆସି କହିଥିଲି ଆଉ। ତମେ କଣ କରୁଛ ପୁଅ
ଏଇ ଜଷ୍ଟଟ ମୁଁ ବସିକି ଖାଇକି ଉଠିଲି। ତାପରେ ମୁଁ କହିଲି ଭାଇ। ଟିକଏ ଲଗେଇଦି ସେ କଲମଲ ଏତେ ଆସେନା। ମୁଁ ବି ଲଗେଇବି କଣ କରଥବେ। ଆଜି କଣ ଖାଇଲେ କଣ?
ଆଜି ସକାଳୁ ଉଠିଲି। ନିତ୍ୟ କର୍ମ ସ ସବୁ ସାଇଲି। ସାରିକି ଟିକେ ଫଳମୂଳ ଖାଇଲି। ଏମିତିକି ଆମର ପିଜୁଳି। ସେଓ
ହୁଁ
ଆମ୍ବ ଆଉ କଦଳୀଅଟା ଖାଇଥିଲି। ତାପରେ ଘରେ ଡ୍ରାଇ ଫ୍ରୁଟସ୍ କିଛି ଦେଲେ ଖାଇବାବ
ହୁଁ
ଡ୍ରାଏ ଫ୍ରୁଟ୍ସ କିଛି ଖାଇଲି। ତାପରେ ଟିକେ ଆମର ମ୍ୟାରେଜ ପ୍ରୋଗ୍ରାମ ଅଛି ଇ ଆମର କଣ କହିଲ, ମୋର ଗୋଟେ ପିଇସି ହବ ତାଙ୍କ ଝିଅ ବାହାଘର ଅଛି। ଛି ଗୋଟା ଆଜି ତ ସେଠିକି ସବୁ ଯୋଉ ବ୍ୟବହାର ଯିବ।
ହଁ।
ସେଥିରେ ସବୁ ସଜଡ଼ା ସଜଡ଼ିରେ ମୁଁ ଲାଗି ପିଲି ଆଟାଜି ଷ୍ଟେସନାରୀ। ତାର ଶୁଆଡି। ଶାଢ଼ୀ ଫେଡ଼ି ସବୁ ଆଉ ଆମର ଗୋଟେ ଚକୋଲେଟ୍ ଦଡବା। ସବୁ ଏମତି ପୁରାପୁରି ସାଇଜ କାଲି ବାପାଙ୍କ ତ ବାପା ସେଠୁ ବାହାରିଲେ ତାଙ୍କ ଘରକୁ ଯିବାକୁ। ଗାଡିରେ ତାକୁ ସାଇଜ କରି ବାନ୍ଧିଲି। ତାପରେ ବାପା ଗଲେ ସେଠିକି।
ହଁ
ତାପରେ ମୁଁ ଟିକେ ଗାଡି ନେଇକି ଯାଇଥିଲି ଛତିଆ। ମୁଁ ଦେ ଏଇ ଚାକିରି କରିଛନ୍ତି ଏଠି ଭୁବନେଶ୍ଵରରେ। ସିଏ ଆଜି ଆସିଏ। ଆସିଲେ ତ, ତାଙ୍କୁ ମୁଁ ଟିକେ ଗଲି ଆଣିବାକୁ।
ହଁ ହଁ
ତାଙ୍କୁ ଆଇଁଲା ବେଳେ ଛତିଆରେ ବାଟରେ ଗୋଟେ ଦହିବରାବାଲା ଭେଟ ହେଲେ।
ହୁଁ
ବୁଝିଲେ, ଦହିବରା ବାଲା ଭେଟରେ ସେଠୁ ତାଙ୍କ ପାଖରୁ ଦହିବରା ଖାଇଲି କିଛି।
ହୁଁ
ଆଉ ଗୋଟା ପ୍ଲେଟ ଖାଇଲି। ଖାଇକି ସେଠୁ ଦିଦିଙ୍କୁ ନେଇକି ଆଇଲି। ଅଧା ବାଟରେ ସେଠୁ ଗୋଟା କୋଲଡିଙ୍କସ ଦୋକାନରେ ରହିଲୁ। ଦିଦି କହିଲେ ସମସ୍ତଙ୍କ ପାଇଁ କିଛି ନେଇଯିବା। ତ ମୁଁ ଗୋଟ ଗୋଟେ ଅମୁଲକୁଲ ପିଇଲି ଆଉ ଦିଦି ସମସ୍ତଙ୍କନାଇ ଘରକୁ ସମସ୍ତଙ୍କ ନାଗି ଆଣିଲେ। ସବୁ ଚକୋଲେଟରିକ ଆଣିଲେ। ଚକୋଲେଟ ଆଇସ୍କ୍ରିମ ନେଇକି ଆଇଲେ। ତାପରେ ମୁଁ ଆସି ଘରେ ପହଞ୍ଚିଲି। ଘରେ ପହଞ୍ଚି ମତେ ବାଇଗରିଆ ଡାକିଲେ ଗାଧଇଯିବାକୁ। ମୁଁ ସେଠୁ ଗାଧୋଇଗଲି ତାଙ୍କ ସହିତ। ଯେତେବେଳେ ତାଙ୍କ ସହିତ ଗାଧେଇଗଲି, ଗାଧେଇ ସାରି ଆଇଲି ମୁଁ। ମୁଁ ଗାଧ ସେରି ଆଇଲେ ବଲେ ସେଠୁ ଗାଧୋଇକି ଆଇିଲି ଘରକୁ। ଗାଧୋଇକି ଆସିଲା ଯଦି ବାରିବୁରି ଫ୍ରେଶ ହେଇକି ଦିଦିଙ୍କୁ ନେଇକିଗଲି ପିସି ଗଡ଼ଖୁ। ଦିି ଦିଙ୍କୁୁ ସେଠି ପିଇି ଘରେ ଛାଡିଲି। ପିସି କରେ ସେଠୁ ମିଠାଫିଠା ଟିକେ ଦେଲେ ଖାଇବାକୁ। ସେ ଟିକେ ଖାଇକି, ଆଉ ଥଣ୍ଡା ଟିକେ ଦେଲେ ପିଇଲି, ପିଇ ପଇକି ଆସିଲି ଘରକୁ।
ହୁଁ।
ଘରୁ କୁ ଆସିଲା। ତାପରେ ପୁଣି। ହ ଆଉ ତ ପେଟରେ ସେମିତି କିଛି ଜାଗା ନଥିଲା। କିନ୍ତୁ ଏ ତୁ ଘରେ ରୋଷେଇ ହେଇଥିଲା। ସେଠୁ ମୁଁ ଅଳ୍ପ ମାତ୍ରାରେ କିଛି ଖାଇଦେଲି।
ହୁଁ।
ଖାଇ ଦେଇେ ଆସି ହୋଇ ବୁଲୁଛି। ମୁଁ କହିଲି ଟିକିଏ ଭାଇକି କଲ ଟା ନଗେଇଦ କଥା ହେଇଯିବା। ଆଉ ତାପରେ ଆମର ହଁ ବୋଉଛି ସେି ବାହାରିିବେ ଏଇନା। ତାଙ୍କୁ ବି ଟିକିଏ ନେଇ ପିଇସି ଘରେ। ଛାଡିବାର ଅଛି ମୋର ଆପୁ ସବୁ ଛାଡିକି ମୋର ଆଜି ଗୋଟେ କ୍ରିକେଟ ମ୍ୟାଚ ଅଛି ଚାରିଟା ବେଳେ। ଦୋବନ୍ଦିଆ ଆମ ଏକର ଗୋଟେ ଗ୍ରାମରେ ତ ମୁଁ ଟିକେ ଯିବି ସେଠିକି କ୍ରିକେଟ ଖେଳିବାକୁ।
ଓହୋ ଆଜି ଗାଁରେ ତାହେଲେ ଖେଳିବିନି?
ନାଇଁ ଆଜି ଗୋଟା ମ୍ୟାଚ ଅଛି ଆମର ମୁଁ ଟିକେ ଯିବି ସେଠିକେ। ଖେଳିବାକୁ ସାଙ୍ଗ ଛୁଆ ଯେହେତୁ ଡାକିଛନ୍ତି ତାଙ୍କ କଥା ରଖିବା ପାଇଁ ମୁଁ ଯିବାକୁ ପଡିବି ଟିକେ ମତେ।
ହଁ ହଁ ଯା ଏଇଟା ଭଲ କଥା।
କାର ନା କେହି ବୋଲିଂ କରିପାରନ୍ତିନି ନା ତାଙ୍କ ଟିମ ରେ ସେଥିିନାଇି ସେମାନେ ମତେ ଡାକିଛନ୍ତି। ମୁଁ ଟିକେ ଜୋରରେ ପକଏ ତ ସେମାନେ ଡା। ଦେଖିଛନ୍ତି ମତେ ଆଉ ଏଠିକି ଯିବି। ସେଠୁ ମୁଁ ଯେତେବେଳେ ଆସିବି ଆଜି ଖେଳି ସାରି। ଘରେ ଟିକିଏ ଆଜି ଆଉଥରେ ଗାଧେଇ ଗୁଧେଇ ଟିକେ ଯିବି ସେଲୁନ ଯିବି ଆଉ ଥରେ ସନ୍ଧ୍ୟା ବଳେ ଗାଧେଇକି ଟିକେ ଫ୍ରେଶ ହବା ପାଇଁ। ଯେହେତୁ ଝାଳ ହେଇକି ଆଇଥିବି ପଡିଆରୁେ ଗାଧେଇ ପାଧେଇ। ମୁଁ ଟିକେ ଯିବି ସେଲୁନକୁ ଯିବି। ସେଲୁନ ଟିକେ ଚୁଟି ଫୁଟି କାଟି ଭଲ କି ସାଇ ସଜା ହେଇକି- ଆସିବି ଘରକୁ ନା ଆଉ। ନୂଆ ଡ୍ରେସ ପ୍ୟାଣ୍ଟ ନାଇକି ଟିକେ ଯିବି ଆଜି କହୁଥିଲି ତ ବାହାଘର କଥା। ଯିବି ଟିକେ ସେଟିକି ସେଟି ବାହାଘର ସରୁ ସରୁ କାଇଁ କାଲି ଭୋରୁ ଆସିବି ଘରୁକୁ।
ହୁଁ।
କାଲିଆଡୁ ଏଠି ଏଇନା ପିଇସା ବି ବାରମ୍ବାର ମତେ ଫୋନ କରୁଚନ୍ତି। ଆଉ ତୁ କୋଉଠି ଅଛୁ ଜଲଦି ଆସ। ସେ ଇଆଡେ କାମ କେତେ ଅଛି ତୁ ଘରେ ନୁଚିକି ବଇଚୁ। ମୁଁ ତାଙ୍କୁ ବି କଥା ଦେଇଚି ମୁଁ ମୁଁ ପହଞ୍ଚିବି ଶୀଘ୍ର ଆଉ ଦେଖି କଣ ହଉଚି ଇଆଡେ ସାଙ୍ଗ କଥା ବି କାଟି ହବନି ନା।
ହୁଁ।
କଣ କରାଇବି କଣ କରିବି ଆଉ ଆଉ ତମ କଥା କଣ କୁଅ?
ମୋର ବି ଗୋଟେ ସାଙ୍ଗର ମାନେ ମତେ ଭଲ ଲାଗିଲାଣି ତା ମାନେ ଆମକୁ ଜଣେ କଇ ଥିଲେ କି ଯେ ତାଙ୍କ ମ୍ୟାରେଜ ଟା ଦିଦି ବିବାହ ଥିଲା ମାନେ ଡାକିଥିଲା। ଆମର ମାନେ ଗା ଡି ଅସୁବିଧା ଦୋସୁରୁ ଆମେ ଏଇ ଯୋଉ ବୁଧୁବାରେ ଯୋଉ ଗଲା ଆଉ ଯାଇ ହେଲାଣି ଆଉ ତାକୁ ଆମେ କଣ କଇବୁ? ହଉଥୁଲ୍ ତାକୁ ଦେଖିଲା ବେଳକୁ ସିଏ ଏମିତି ହେଲା ଆଉ କଣ କରାଯିବ?
ହଁ ହଁ। ଆ ତମର ତ ଏଇନା ମାନେ ଯେହେତୁ ତମର ପ୍ରୋବ୍ଲେମ ଅଛି ଆଇର ଆଖିର ପ୍ରୋବ୍ଲେମ ଅଛି ଯେହେତୁ ତମେ ତ ଗାଡି ଚଲେଇ ପାରୁନଥିବ। ଆଉ ତମେ ଗାଡି ବି କିଣି କିଛି ଲାଭ ରହିବନି ତମର।
ହଁ ସେଇଟା ମୁଁ ତ ଭାବୁଚି ଆଖି ପ୍ରୋବ୍ଲେ ଅସୁବିଧା ହଉଚି। ତା ସହ ଆଉ କଣ ବୟସ ସହିତ ଯଦି ଆଉ ପ୍ରୋବ୍ଲେମ ହେଇଗଲା ଗଲା। ଆଉ। ନାଓ ୟୋ ସିଟ୍।
ହଁ ହଁ।
ଡକ୍ଟର କଉଚନ୍ତି ନା ନାଇଁ ଏଇଟା ନର୍ମାଲ ବହୁତୁ ଲୋକ ଅଛି ସେମିତି ହୁଏ। ସେଟା ଭଲ କଥା। ଯେହେତୁ ଆମ ଛୋଟ ବେଳୁ ଅଛି ମତେ ଯାହାହେଲେ ଟିକେ ଇଏ ଆଉ। ତା ମାନେ ଠିକ ହେଇଥିବ ଆଉ ଷ୍ଟେବୁଲ ରଇବ ଆଉ।
ଯେତେ ଯାହା ହେଲେ ବି ତ ପ୍ରୋବ୍ଲେମ ରହୁଥୁବ ତମର?
ପ୍ରୋବ୍ଲେମ ଅଛି ହଉଚି।
ତା ମାନେ କ୍ରିକେଟ ଖେଳିଲା ବେଳେ ଏମିତି କିଛି ଅସୁବିଧା ହୁଏ ନା ଭଲ ଫଲ ଜାଣି
ହଁ ବେଳେ ବେଳେ ବଲ ମୁଁ ଯେ ଅନ୍ୟ ମନସ୍କ ଏଠାରେ ମୁଁ ସଡନ ଜାଣି ପଡେନା ଦୁରୁ ପାଖେଇକି ଆଇଲେ ଜଣା ପଡେ ଆଉ ଯେତବେଳେ ପୁନା ବଲ ହେଇଗଲେ ମତେ ଟିକେ ଏତେ ଭଲସ ଜଣା ପଡେ ନା ମାନେ ବଲ ସିଏ ମାଟି ଏ ହେଇଗଲେ ଇଏ ହେଇଗଲେ ସନ୍ଧ୍ୟା ବେଳୁଆ ମତେ ଆଉ ଏତେ ଭଲ ଭାବରେ ଜଣା ପଡେନା ଦୁରୁରୁ।
ଓହୋ ନାଇଁ ସେ ତ ଆ ଖି ଅଛି କମଜୋର ସେଟା ତମର ଛୋଟ ବେଳୁ ଅଛି। ଆଉ ବହୁତୁ ପ୍ରୋବ୍ଲେମ୍ ହଉଥୁବ ମୁଁ ଜାଣିପାରୁଛି।
ହୁଁ।
ହୁଁ ଆଛା ପଢାପୁଢି ମାନେ କରିପାରୁଚ ନା ନାଇଁ ଫୁଣି
ହଁ ପଢା ପଢି ଚଷମା ହେରିକା ଲଗେଇକି ହେଇଯାଉଚି ପାଖଟା ମୋର ନର୍ମାଲ ଲାଇଟିଂ ଯଦି ପ ଠିକ୍ ନହବ ମତେ ଟିକେ ଅସୁବିଧା ହବ ବେଶୀ ସମୟ ପଢି ହବନି ଘଣ୍ଟା ଦେଢ ଘଣ୍ଟା ପଢିବ ତାପରେ ଟିକେ ଅବାଗିଆ ଲାଗିବ ଫେଣି ଅଧ ଘଣ୍ଟା ରେଷ୍ଟ ତାପରେ ପଢ଼ିବ ଲାଇଟି ବ ସେ ନଥିବ ତାହେଲେ ଅସୁବିଧା ହବ ଯଦି ଲାଇଟ୍ ଠିକ୍ ଥାଏ ଥିବ ତାହେଲେ ଏତେ ପଢାପଢ଼ି ରେ କିଛି ଏତେ ପ୍ରୋବ୍ଲେମ୍ ହୁଏନି ଏଇଆ।
ହ ରାତିରେ ମତେ ଦେଖ ପ୍ରାୟ ଚଷମାଆ ବି ଲଗାଅ ତମେ?
ହଁ।
ହେରା ରାତିରେ ବିନା ଚଷମାରେ କ୍ଲିୟର ଦେଖା ହୁଏ ସବୁ ନା ପ୍ରୋଇବେଲମ ଫେସ କର, ପାଖ ଜିନିଷ ଦେଖ।
ହଁ ବଡ ବଡ ଲେଟର ଯୋଉରା ଲେଖାହେଇଥିବ ଦୂରରୁ ସେଗୋଡ କଣ ଚସମା ବିନା ଚଷମାାରେ ଆଉ ଦେଖିବା ହଉ ଦେଖି ହଉନି ଯେହେତୁ ଚଷମା ଲଗେଇଲେ ତମକୁ ଆଗେ ଯେତିକି ଦେଖାଉଥିବ ଆଉ ବିନା ଚ ସେଠିକି ଦେଖା ହଉନି କାରଣ ତମ ବ୍ରେନ ଟା ସେଇ ଅନୁସାରେ ଆଡପ୍ଟ କରିଦବ। ଦୁର ଜିନିଷ ଚମା ଲାଗେଇଲେ ଆଉଛି ଠିକ ଠାକ ଯଦି ବିନା ଚଷମା ଲାଗେ ଆଉ ଦେଖେଇବୁ।
ହଁ ସେଟ ବହୁତ ତାହେଲେ ତମେ ଅସୁବିଧାରେ ପଡୁଛ।
ଦଶମା ହେ ପାଇଁ ସଦାବେଳେ ଜୀବନ ସାରା ନିର୍ଭର କରିବାକୁ ପଡିବ।
ଡକ୍ଟରଙ୍କ ସହିତ କଥା ହଉନା କେମିତି ଆଖିକି ଠିକ କରିହବନି?
ଠିକ ଏଟା ହବନ ଯେହେତୁଇଟ ଛୋଟେଳ ଅଛି ମୋର ଛୋଟ ଇଏ କରିଥିଲେ ହେଇଯାଇଥାଆନ୍ତା। ଆଉ ଚା ଆଉ ସୁଧା ତ ଏତେ ହବନି ମୋ ଆଖି ଗୋଟେ ଅପରେସନ ହବାର ଥିଲା ଅଛି ସେଟା ମାନେ ଅପରେସନ କରା ହବ ବୋଲି ଭାବ କରିଦବୁ ଆ ରି ଚାଳିଶ ଭଟଥିଲା ସେଟା ଆମର ଅଛି ଗୋଟେ କାର୍ଡ ଅଛି ହେଲ୍ଥ କାର୍ଡ ଅଛିାସ୍ଥ୍ୟ କ ସେଟା ଗଭର୍ଣ୍ଣେଣ୍ଟ ଦଵାରା ଦିହ ହେବା ସେଥିରେ ଆମ ହେଇଯାଉ
ଓ ହୋ ଆଉ ଯୋଉ ଆମର ତମ ଘର ପାଖରେ ବା ଆଉ ଜଣ ପିଲା ଅଛି ତାଙ୍କର ବି ଏମିତି ଆଖି ଖରାପ ହେଇଥିଲା
ହଁ
କଣ ତା କାରଣ ଲିପୁାଇ ବୋଧ ତାଙ୍କାନ
ହଁ ହଁ ହଁ ତାଙ୍କର ବି ସେମିତି ତାଙ୍କ ଯ ମୋର ସେ ତାଙ୍କୁ ଯେତିକି ଦେଖା ହଉଛି ମତେ ସେତିକି ଦେଖା ହଉଛି ଏମତି ଆଉ
ହଁ ଆ ତ ଗେମ୍ ଖେଳିଲା ବେଳକୁ ତମକୁ ବହୁତ ପ୍ରୋବ୍ଲେମ ହଉଥିବ
ଗେମ୍ ଏରିଆ ପାଖ ଜିନିଷ ଏତେ ପ୍ରୋବ୍ଲେମ ହୁଏ ନା ମାନେ ଦୁର ଜିନିଷ ମଧ୍ୟତୁ ପ୍ରୋବ୍ଲେମ ରଉଛି ଯେମିତି ହ ତମେ କ୍ଲାସ ଲାଷ୍ଟ ଲାଇନ ରେ ବସିଲେ ମାନେ ଛୋଟ ଲେଟର ଲେଖା ହେଲେ ଦେଖାହଇ ହବନି ମୁଁ ସେମିତି ହୁଏ। ହଉ ଏ ମୁଁ ସେଥିପାଇଁ ମଝି ଲାଇନରେ କିମ୍ବା ସେକେଣ୍ଡ ଥାର୍ଡ ରେ ବସିଲେ ମତେ ସଠିକ ଭାବେ ଦେଖା ହୁଏ। ମୁଁ ମଝିରେ ଲାଷ୍ଟରେ ବସିଲେ ମତେ ଏତେ ଆଉ ଇ ନା ମୁଁ ଯେହେତୁ ମୋ ହାଇଟ୍ ବି ବହୁତ କମ। ଇଆଡେ ରାକି ଦସ ଲାଷ୍ଟ ବସ ମଛ ଦେଖା ହଏନି
ହ
ସ୍କୁଲ ହେରିକ କ୍ଷେତରେ ସେତେବେଳେ ଦେଖା ଯାଉଉଥିଲା ମାନେ ଲାଷ୍ଟ ଲାଇନ ରେ ଦେଖା ହଯାଉଥିଲା
ହଁ
ଚଟନା ଆଉ ତାପରେ ଚଷମା ହେରିକା ଲଗେଇଥିଲେ ସେତେବେଳେ ପା ଇଏ ହେଇଥିଲା ତାପରେ ଚଷମା ଲାଗଲିଣି ତାପରେ ପୁବନ ଦେଖା ଦେଖି ହେଲା ତାପରେ ଆଖି ଆଖିରେ ପା ପଡିଗଲି ଆଉ
ହ ଛୋଟବେେ ଏତେ ପ୍ରୋବ୍ଲେମ ରଉନଥିଲା ତମର ଏବେ
ହୁଁ ହୁଁ ଆଉ ଯେହେତୁ ବୟସ ହେଲା ବେଳେ ପାୱାର ଟା ପଳେଇଆସିବା ଆଉ ବୟସ ହେଲା ପାଖରୁ ପଢା ପଢିଛି ଫୋନ ଦେଖାି ଗଲେ ଆ କେତୋଟ ପାୱ ଟା ପଡ ଆସେ ସେଇ ସେଟା ସେଥିପାଇଁ ଚଷମା ଲଗେଇବାକୁ ପଡ ସେଟା କର ହେଇଗଲା ଆଉ
ଓହୋ ଆଉ କଣ କରହୁଛ କୁହ
ଆଉ ରହିଲା ସେମତି ଆଉ ମୁଁ ତମକୁ ଗୋଟାଏ କିଛି ଜିନିଷ ଛାଡୁଛି ଦେହ ପା ଠିକ ଅଛି ତମର କେମିତି କଣ
ହଁ ସେ ଠିକ ଠାକ ଚାଲିଛି ସବୁ ଦେହର ଅତି ଯତ୍ନ ନେବାକୁ ହିଁ ପଡୁଛି ଆଉ ଘରେ ତ ଡାକିଲେଣି ଯିବାକୁ ପିଇସି ଘରକୁ ମୁଁ ରଖୁଛି ଏବେ କଣ
ହଁ